ହୁଁ।
କଣ କରୁଛ ହଁ ଶୁଭ ସନ୍ଧ୍ୟା।
କିଛି ନାହିଁ ଚା ପିଉଥିଲେ ଚା ପିଇ ସାରିକି ଏଇ ଝିଅର ଟିକେ ପଢ଼ାପଢ଼ି
ହୁଁ।
ଆପଣ କଣ କରୁଛନ୍ତି?
ଏଇ ମୁଁ ବସିଥିଲି ଅଭିକା କଲ୍ କରିବି ବୋଲି ଆଉ ରୋଷେଇ ସାରିଲାଣି ଆମର।
ଉୁଁ ହୁଁ ନାଇ ମୁଁ ରୋଷେଇ କରିନି ମଟର ସିଝେଇକି ର କିଛି ମା ଆଉ ଟିକେ ଲେଟ ରେ କରିବି ଏବେ ଖାର ଦେଲେ ଖାଇବା ଥଣ୍ଡା ହେଇଯିବ ରୁଟି ଆଉ ମଟର ତରକାରୀ ଆଉ।
ଆ ବଢ଼ିଆ ଆଉ ରୁଟି ମଟର ତରକାରୀ ଆଉ।
ଆଉ ଆପଣ ଭଲ କଣ ରୋଷେଇ କରନ୍ତି?
ମୁଁ ଭଲ କଣ ରୋଷେଇ କରେ କହିପାରେନି କହିପାରିବିନି ସବୁ କରେ। ସବୁ କରେ ସ୍ପେସିଆଲ ସେମିତି କିଛି ନାହିଁ ସବୁ
ଓ ଗୃହିଣୀ ମାନଙ୍କର ତ ସେଇଟା ହଉଛି ଧର୍ମ ଆଉ ସବୁ କରିବା ଟା ହଉଛୁ ହ ସବୁ କରିକି ଖୁଆଇବା ହଉଛୁ ଆ ଆମର
ତ ସବୁବେଳେ ଭେରାଇଟି ଦରକାର ଆଉ ତୋ ସବୁ ଜିନିଷ ମତେ କରିବାକୁ ପଡ଼େ ଆଉ।
ହୁଁ।
ପରଟା ବିଭିନ୍ନ ପ୍ରକାର ପରଟା ହେଲା ବିଭିନ୍ନ ପ୍ରକାର ପିଠା ହେଲା ବିଭିନ୍ନ ପ୍ର କାରର ଅ ତରକାରୀ ହେଲା ଆ
ଆମ ମାନଙ୍କର ହଉଚି କରିକି ଖୁଆଇବାରେ ଆମର ଖୁସି ଥାଏ ବାସ ଘରେ। ଟିକେ ପ୍ରଶଂସା କଲେ ଆମେ ଖୁସି ହଁ ଛୁଆମାନେ ଖାଇବେ କି ଘରକୁ କେହି ସେ ବାସ ଆମର ପରିଶ୍ରମର ମୂଲ୍ୟ ଉଠିଯାଏ।
ଅଁ।
ଆଲା ଯମାନେ ଏନ୍ ମାନେ ଗୃହଣୀ ସେମାନେ ହିଁ ଠିକ୍ ଜାଣିଚନ୍ତି ଯଉମାନେ ରୋଷେଇ ଭିତରେ ସବୁବେଳେ ପ ମାନେ ପଶିକି ଥାଆନ୍ତି।
ଆଉ ସେପଟେ ଭଲ ଖାଇବା କଣ ଫେମସ୍ ଖାଇବା ମାନେ ଘ ପସ୍
ଦହିବରା, ଆଳୁଦମ୍ କଟକରେ ଦହିବରା, ଆଲଦମ୍।
ହଁ ବରା ବନାନ୍ତି ବରା ବନାନ୍ତି ଘରେ?
ରାଦ ପୋ କୁଣ୍ଡେ କୁଣ୍ଡେ ବନା ହୁଏ ଆମର।
ନା ଆମର ତ ଏପଟେ ବାଲେଶ୍ଵର ଏତେ ଏଁ ସେ ଜିନିଷକୁ ମାନେ ତେ କରୁନି ଆଁ ବରା କେମିତି ବନା ହଁ ମା ସ୍ ବାସ୍ ମାଂସ, ମୁଡି ସବୁପ୍ରକାର ଖାଇବା ଖାଉ ତ ମାଂସ ମୁଢି ଟା ହଉଚି ବେଶ୍
ଯୋଉ ଫେମସ୍ ଯୋଉଟା ଯମିତି କି କଟକରେ ସବୁ ଖାଆନ୍ତି ଦଇବରା ଖାଆନ୍ତି କି?
ହୁଁ।
ତେଣୁ ଦହିବରାଟା ହଉଚି ସ୍ପେଶିଆଲ୍।
ଉଁ।
ସଖାଳୁ ଯଦି ଦହିବାର ପକେଇଦେବେ ଆଉ ସରିଲା ଭାତ ଭାତ ଖିଆ ଅବନି।
ହୁଁ ତ ବ ଇଏ ବନାନ୍ତି କେମିତିକା ଦହିବରାର ପ୍ରୋସେସ୍ ଟା କେମିତିକା?
ଅଁ ଦହିବରା ତ ବିରି ପଡିବ ଆଉ।
ଅଁ ବିରିଟାକୁ ରା ତିରେ ଭିଜେଇ ଦିଆଏଲା ନା କଣ?
ହଁ ରାତିରେ ଭିଜେଇବ ଚାଉଳ ବି ଭିଜେଇବ ଧର ଦି ଡବା ଅଁ ବିରିିନେଲେ। ଅଧଡବେ ଚାଉଳ ନିଆ ହବ ସେଇଟାରେ ମାନେ ଚାଉଳ ଟା ହିଁ ତାକୁ ଟିକେ ଚାଉଳ ମାନେ ମୋ ପ୍ରୋସେସ୍ ଏଟା ମୋ ପ୍ରସେସ୍ ହଁ ଏଟା ମୋ ପ୍ରୋସ ମାନେ ଚାଉଳ ଟା ମୁଁ ଦିଏ ମାନେ ଖାଲି ବିରିରେ ବି ହେଇ ପାରିବ କିନ୍ତୁ ମୁଁ ଚାଉଳ ଟା ଦିଏ ଆଉ ଟିଏ ଟେଷ୍ଟ ଟା ଭଲ ଲାଗିବ ବୋଲି
ଆଚ୍ଛା ଆଚ୍ଛା କୁହନ୍ତୁ ଦେଖିଆ ବନେଇ ଉୁଁ କୁହନ୍ତୁ ପ୍ରୋସେସ୍ ଟା କୁହନ୍ତୁ ଦିନେ ବନେଇବା କୁହନ୍ତୁ
ପରେ ବିରି ତ ବତୁରା ହେଇଗଲା ପରେ ବିରି ଚାଉଳ ମିଶେଇକି ବାଟି ଦେଇକି ତାପରେ ତାକୁ ଫେଟି ଦେଇକି ରଖିଦବା ଟିକେ ଆ ଫେଣେଇଆକୁ ପଡିବ ଫେଣେଇଲେ ହଁ କେ ସମୟର ରଖିଦିଆଏଲା ରଖ୍ ଟିକେ ଘୋଡେଇକି ରଖିଦବୁ ତାପରେ ନୋ ଘୋଡେଇକି ରଖି ସାରିଲା ପରେ ଫେଟିକି ହେଇଥିବ ଟିକେ ସମୟ ପରେ ତାପରେ ଲୁଣ ଗୋଲେଇକି ତାକୁ ତାପରେ ତାକୁ
ତେଲ ପକେଇକି ଛାଣିବ ଆଉ ତେଲ ଗରମ ହେଇଗଲା ପରେ ମାନେ ମିଡିଅମ୍ ରେ ତେଲ ଟା ରହିବ। ତାପରେ ତାକୁ ଛାଣିକି ର ଖିବ ଟିକେ ସମୟ ପରେ ପାଣିରେ ପାଣିରେ ଟିଏ ଲୁଣ ପକେଇ ରଖିଥିବ ପକେଇବ।
ଆଉ ସେଇତିରେ କିଛି ପଡିବନି ବରାରେ ଆଉ କି ଛି ପଡିବନି ମାନେ ହଁ ଆଚ୍ଛା ଆଚ୍ଛା। ଖା ଅଂହ ଖାଇବା ଖାଇ ଖାଇବା ସୋଡ଼ା ବି ପଡିବନି?
ନା ଖାଇବା ସୋଡ଼ା କାଇଁ ପଡିବ ଅଧିକା ବିରିଟା ପଡୁ କି ନା ଖାଇବା ସୋଡ଼ ଟା କାଇଁ ପଡିବ ପଡିଲେ ତେଲ ଟାଣି ନବ ନା। ଖାଇବ ସୋଡ଼ା ଯେତେ ୟୁଜ୍ କରିବ ଛଣା ଜିନିଷରେ ସେତେ ତେଲ ଟାଣି ନବ।
ନା ମୁଁ ତ ଛଣା ଜିନିଷରେ ୟୁଜ୍ କରେନି ଖାଇବା ସୋଡ଼ା। କେବଳ ପିଠା କିଛି କିଛି ପିଠାରେ ୟୁଜ୍ କରେ ଖାଇବା ସୋଡ଼ା ରେ ୟୁଜ୍ କ ମାନେ ବ୍ୟବହାର କରେନି କେବେ।
ଅଁ ପିଠା କୋଉ ପିଠାରେ ଖାଇବା ସୋଡ଼ା ୟୁଜ ହୁଏ?
ତା ଉଁ କିଛି ଉଁ ଛଣା ପିଠା। ଆଉ ହୁଁ ଦହି ପିଠା ଇ
ଛଣା ପିଠା ମାନେ ତ ଏଇ ଯୋଉ ଆମର ଧର
ଦର ତାର ଏଟା ଏଁ ହାଁ ସୁଜି ରେ ଗୁଁ ସୁଜି ଛଣା ରେ ନୁହେଁ
ହୁଁ ଆଉ କଣ ଆ
ତାଳ ତାଳରେ ଯେମିତିକା ତାଳ ପିଠା ତାଳ ଟା ହଁ ସେଥିରେ ଟିକେ ପକେଇ ଦେଲେ ହଁ ତାଳରେ ବ ବଡା ପିଠା ହୁଏ ଯୋଉଁ ହଁ ଅମ ଚୁଡ଼ା କଦଳୀ ହଁ ହଁ ଚୁଡ଼ା କଦଳୀ ଉ ମାନେ ମାଲପୁଆ ଟାଇପ ର କଦଳୀ ପି ପିଠା ଚୁଡ଼ା ମିଶେଇକି ବା ଚୁ ହୁଁ କଦଳୀ ମୁ ହାଁ ଖୋଲିବନି ତାର ଭିତରେ ଟା ହଉଛି ଜାମ ଧରିକି ରହିବ।
ହଁ ହଁ ରହିବ କିନ୍ତୁ କିନ୍ତୁ ତା ତାକୁ ଯଦି ଟିକେ ଗୋଳେଇକି ଆମେ କେତେ ସମୟ ରଖିଦବା ଖାଲି ଅଳ୍ପ ଚୁଟକିରେ ଟିକେ ସୋଡ଼ା ପକେଇଲେ ଠିକ ଲାଗିବ ଠିକ ହେଇଯିବ ହଁ
ଖାଲି ଚୁଟକି ମାନେ ବେଶୀ ପଡେନି ସ ଚୁଟକି ମାନେ ସେ ଖାଲି ଫୁଲିବା ପାଇଁ ହିଁ ତାକୁ ଦିଆଯାଏ ହ୍ନ ବଡାର ତାପରେ ବଡା ତାପରେ ଇଏ ଆପଣ ନଁ ଇଏ ଦମ ମାନେ
ତାଳ ବରା ବହୁତ ଭଲ ତାଳ ପୋଡପିଠା ତାଳ ବରା ତାଳ ବାସ୍ନା ମତେ ବହୁତ ଭଲ ଲାଗେ।
ହଁ ନା ଆମର ଏପଟେରେ ବହୁତ ସାରା ତାଳ ହୁଏ ବହୁତ ତାଳ ହୁଏ।
ଓ ହୋ। ମୁଁ ତ ତାଳ ଖୋଜେ ମାନେ ତାଳ ଏଇଠି ଆମର ଜଣେ ଅଛନ୍ତି ସେ ଡକ୍ଟରଙ୍କ ସ୍ତ୍ରୀ ତାଙ୍କ ଗାଁ ରୁ ଆସେ ଏ ତାଳ ରସ।
ହୁଁ ହୁଁ ହୁଁ ତାକୁ ଆ ତା ରସ ବାହାର କରିକି ତାକୁ ଫୁଟେଇକି ମଣ୍ଡ
ମତେ ସେ ଦିଅନ୍ତି ଗୋଟେ ଟିଫିନ ରେ ଟିଫିନିଏ ଇଏ ଯୋଉ ଲମ୍ବା ଲମ୍ବା ଟିଫିନ ନୁହକି ସେ ଟିଫ ଫିନିଏ ଦେବେ ମୁଁ ବରା କରିବି ମୁଁ ପୋଡ ପିଠା କରେ ମୁଁ ତା ସେଇ ସେତିକିରେ ମୁଁ ବିଭିନ୍ନ ପ୍ରକାର କରେ। ତାଳ ଚକୁଳି ବି ମତେ ଭଲ ଲାଗେ।
ଚକୁଳି ବାସ୍ ଇଟିଲି ବି କରାଯାଏ।
ହଁ ତାଳ ଚକୁଳି ଆଉ ପଣସରେ ବି ହୁଏ ନା ପଣସରେ ବି ଇଡଲି ହବ। ନାଇଁ ପଣସରେ ଇଡ଼ିଲି ହୁଏ କିନ୍ତୁ ଏତେ ସାରା ପଣସ ତ ଆମେ ଇଏ କରୁନେ ତେଣୁ ସେଇ ଆଳିଆରେ ତ ଗୋଳେଇବା କଥା ଆଉ କଣ କି ସୁଜି ଗୋଳେଇକି କର କି ଯାହା ଗୋଳେଇକି କର।
ହୁଁ। ଆଉ ଏବେ ପିଠା ବି ବେଶୀ ଛୋଟ ଛୋଟବେଳେ ଯେମିତି ଖାଇହଉଥିଲା ଏସିଡ ଏତେ ମାନେ ପ୍ରବଳ ମାତ୍ରାରେ ରହୁଛି ବେଶୀ
ହୁଁ ନାଇଁ ଟିକେ ସକାଳୁ ଟିକେ ଉଷୁମ ପାଣି ପିଅ ଏସିଡ ଟା କମିଯିବ। ସଖାଳୁ ଟିକେ ନଖ ଉଷୁମ ହଁ ସେଇଟାତ ହଉଛି ସଖାଳୁ ଆଗେ ଟିକେ ଉଷୁମ
ନାଇଁ ୟାଙ୍କର କ୍ଷୀର ଚା ପିଉଥିଲେ ଏସିଡ ବହୁତ ହଉଥିଲା ଏବେ ଅମୁଲ ଚା ଯୋଉ ଖାଉଚେ ଏତେ ଏସିଡ ହଉନାହିଁ।
ଓହୋ ନାଇଁ ଟିକେ ଆଗେ ଉଷୁମ ପାଣି ପିଇଦବ କିଛି ସମୟ ଛାଡିକି ତମେ ଚା ବିସ୍କୁଟ ଖାଅ ଯାହ ଖାଉଛ ଖାଅ।
ହୁଁ।
ହୁଁ। ଟିକେ ଉଷୁମ ପାଣି ପିଇଦବ ନହେଲେ ଆଗେ ଏଇଟା କିଛି ଦିନ ଲଗାତାର କର ଗୋଲମରିଚ ଏସବୁ ଜିନିଷ ଇଏ କରିକି ଟିକେ ଉଷୁମ ପାଣି ପିଇଦବ ଗୋଲମରି
ନା ମୋର ସେମିତି ହାଏ ମାନେ ବହୁତ ଏସିଡ ନାହିଁ ମୋର କିଛି ଯଦି ମିଠା ମାନେ ମି ମିଠା ପିଠା ଖାଇ ଦଉଛି ତା ପର ମୁହୂର୍ତ୍ତରେ ହଉଛି। ହଁ ମୋର କିନ୍ତୁ ବହୁ ବହୁତ ମୋର ମିଠା ଆଇଟମ ମାନେ ମିଠା କ ଜିନିଷ ତିଆରି ହେଇ ମାନେ ମିଠାର କୌଣସି ବି ଜିନିଷ ମଁ ମିଠା ବହୁତ ପ୍ରିୟ ମିଠା ମିଠା ଏଇ ଜିନିଷ ଗୁଡାକ ବହୁତ ପ୍ରିୟ ମୋର ଛୋଟ ଛୋଟଟିବେଳୁ ହେଲା। ଏବେ ହଉଛୁ ଆଉ ମାନେ ଇଚ୍ଛା ଥିଲେ ବି ଗୋଟେ ଦିଟା ଖାଇଲା ପରେ ନିଜକୁ ଜଗିବା ପାଇଁ ପଡୁଛି ଆଉ ଖାଇ ହଉନି ହେଲା। ହଉ
ନାଇଁ ତମେ ଗୋଟେ କାମ କର ରେଗୁଲାର ଟିକେ ମାସେ ଖଣ୍ଡ ଏଇ ଉଷୁମ ପାଣି ଆଉ ଗୋଲମରିଚ କଳା ଲୁଣ ଆଉ ଜ ଜୁଆଣି ଟିକେ ସକାଳୁ ପାଟିରେ ପକେଇ ଦେଇକି ଚୋବେଇକି ତମେ ଗୋଟେ ମାନେ ମାସେ ଖଣ୍ଡ କର ତାପରେ ଦେଖିବ ଯାହା ମିଠା ଖାଅ ପିଠା ଖାଅ ଯାହା ଖାଅ କିଛି ହବନି।
ଆଉ କିଛି ହବନି ନାଇଁ।
ନା ନା କିଛି ହବନି ସେ ଟିକେ ମାସେ ଖଣ୍ଡେ ଆକୁ ଟିକେ କରିବାକୁ ପଡିବ ଉଷୁମ ପାଣି ଥିବ ଯେମତି ଢକାରଟା ବାହାରି ଯିବ ସକାଳର ଯାହା ଗ୍ୟାସ ଟା ତୁ ବାହାରି ଯିବ ବାହାରି ଗଲା ପରେ ତମେ ଯାହା ବିି ଖାଉ କିଛି ପ୍ରୋବ୍ଲେ ନାହିଁ!
ଉଁ
ହୁଁ।
ଆଉ ଛୁଆ ମାନେ କଣ ପାଠ ପଢୁଛନ୍ତି ନା କଣ?
ହଁ ଛୁଆସବୁ ପଢୁଛନ୍ତି ଆଉ ଆଉ ତମର- ଯୋଉ ଆଜି ଖରାବେେଳେ କଣ ସବୁ ଖାଇବା ହେଇଥିଲା?
ଖରା ବେଳେ ତ ମାନେ ଭାତ ଖାଇଥିଲୁ ଆଉ ଆଜି ଶନିବାର- ନ ଭେଜ ନୁହଁ ଅଜିମାନେ ନିରାମିଷ ଉପରେ ଏବେଇ- ମଟର ସିଝେଇକି ରଖିଦେଇଛି ଆ ରୁଟି ଖିଆଯିବ ରାତି- ରାତିରେ ମୁଁ ସବୁଦିନେ ରୁଟି ଖାଏ ଗରମ ଶୀତ ଥଣ୍ଡା ହଉ ସବୁଦିନେ ରୁଟି ଖାଏ। ଆ ଝିଅର ଟିକେ ପଢାପଢ଼ି ଦେଖୁଚି - ହଁ ମତେ ମୋର ରୁଟି ଟା ନିହାତି ମୋର- ବେସିକାଲି ହଉଛି ରୁଟି ଆଉ ମାନେ ମୁଢି ହଉଛି ସବୁଠୁ ମୋର-
ହୁଁ ହୁଁ
ଡେଲି ଖାଇବାରେ ଏଇ ଦିଟା ମୋ ଭାତ ଦି ପାଞ୍ଚ ଦିନ ନହେଲେ ମୋର ଚଳିବ କିନ୍ତୁ ଆ ମୁଡି ନଥିଲେ ପାଗଳା ଭଳିଆ ଲାଗିବ।
ହଁ ହଁ ହଁ
ଏ ମୂଳରୁ ମଡି ହେ ମାନେ ଉଁଦରକାର ପଡିଲେରାତିି ବି ହଉ- ତୁମୁଁ ଭାତ କି ମାନେ ଭାତ ପଖାଳ ଖାଇନି ହଉଛି ମୁଡି ଖାଇନେମି- କିନ୍ତୁ ମୁଢ଼ି ଟା ନିହାତି ରହିବା ଆବଶ୍ୟକ ବାରବ୍ର- ତେର ଯୋଉ ଦିନ ଲୋକ ଖୋଜନ୍ତି କଣ ଯେ ପରଦିନ ପଖାଳ କେମିତି ଟିକେ ଖାଇବେ ମୁଁ ଖୋଜିବି କି ବାରବର୍ତ ପରଦିନ କେମିତି ମୁଢ ଟିକେ ଖାଇବି। ହେଲା।
ନା ନାାଇ ଜଣେ ଜଣେ ଥାଆନ୍ତି ସେମିତିଆ
ହଁ ମୁଁ ପୁରା ମୋଡ଼ିଲ ମାନେ ପ୍ରେମୀ ଆଉ ହଁ ମୁଁ ପୁରା ମଡିିପ୍ରେମର ମୁଡି ସହିତ ଟି ଟିକେ କୌଣସି ବି ତରକାରୀ ଟିକେ ଥିବ ବାସ୍ ହବ ମୋ ଝିଅ ବି ସେମିତି ହେଇଛି। ତାର-
ବାହ ବଢିଆ ଆଉ ତମ ସାଙ୍ଗରେ କଥା କହିକି ବହୁତ ଭଲ ଲାଗିଲା
ଅହଁ ତମ ସହିତ ବି କଥା ହେଇକି ବହୁତ ଭଲ ଲାଗିଲା ଯାହା ହଉ ବରା ନିହାତି ଦିନେ ବନେଇବି ଖାଇବି
ହଁ ନିଶ୍ଚୟ ନିଶ୍ଚୟ ବନାଅ ବଢିଆ ହବ ବରା ଫେଟିକି ଟିକେ ରଖିଦେଥିଲେ ଫେଣେଇକି ଟିକେ ରଖିଦେଇକି ଘୋଡେଇଦବ କେତେ ସମୟ ତାପରେ ଗୋଟିଏ ଖଣ୍ଡେ ଛାଡିଦବ ଗୋଟେ ଘଣ୍ଟା।
ଥଣ୍ଡା ଟା ଗୋଟେ ଗୋଟେ ଘଣ୍ଟା ଛାଡିଦେଲେ ହେଇଯିବ ନା? ଏଦିନ ତେ ଥଣ୍ଡା ଟିକେ ବର୍ଷା ଟିକେ ଓଲ୍ଲେଇ ଯାଉ ଥଣ୍ଡା ପଡିଗଲା ପରେ ବନେଇଲେ ସେଖାଇବା ପାଇଁ ମଜା ଆସିବ ଟିକେ ପାଗ ହୁଁ। ଆଛା ଆଚ୍ଛା। ତାହାଲେ ଆଉ ହାତରେ ଝଡିବନି ହଉ ଭଲରେ ରୁହନ୍ତୁ ହୁଁ। ରଖୁଚି ଆଜ୍ଞା।